ଆଜ୍ଞା ନମସ୍କାର
ହଁ କୁହନ୍ତୁ ହାଲୋ
ଆପଣ କଣ କରୁଛନ୍ତି?
ଏ ଜଷ୍ଟ ଖାଇକି ଆସଥିଲି ବସିଛି ଆଉ କଣ କରିବି।
ଓହୋ କ 'ଣ ଖାଇଲେ?
ଭାତ ଡାଲି ମିକ୍ସର୍
ଏତିକି ଆଉ କିଛି ହେଇନଥିଲା।
ନା ଏତିକି।
ଏତିକି ଜମା।
ହୁଁ କୁଆ ଯା-ଆ ଆପଣ କଣ କରୁଛନ୍ତି କଣ ଆପଣ?
ହ୍ୟାଲୋ
ଆଜ୍ଞା
ଆଜ୍ଞା ଆପଣ କହୁନାହାନ୍ତି ବୃକ୍ଷ ବିଷୟରେ କଣ ଜାଣିଛନ୍ତି ଆପଣ କୁହନ୍ତୁ?
ଆଉ ହ୍ୟାଲୋ
ଆଜ୍ଞା
ହାଲୋ ଆପଣ ରଜରେ କୁଆଡେ ଯାଇଥିଲେ?
ରଜରେ କୁଆଡେ ଯାଇନୁ ଆମେ ବୁଲୁଥିଲୁ ଏଇଠି ଘରେ ବସିକି ଆଉ।
ପ୍ରଥ ପ୍ରଥମ ରଜରେ ଆ ତ ଆ ମୁଁ ଗୋଟେ ଯାଇି ଗଲିନି ଦ୍ଵିତୀୟ ରଜରେ ଆମେ ସକାଳେ ଯାଇଥିଲୁ ଗଡ ମଧୁପୁରୁ ଅ ତାପରେ-ଏ ବସନ୍ତପୁର ପାର୍କେ ପୁଣି ଚାରିଟା ବେଳକୁ ପୁଣି ଭୁଷୁଣୁପୁର ବାହାରିକି ଆସିଥିଲେ ଜଣେ ଅଭିନେତ୍ରୀ।
କିଏ କିଏ ଆଇଥିଲା?
ଅ ଭୂମିକାଦାସ।
ଓହୋ
ତୃତୀୟ ତୃତୀୟ ରଜଦିନ ଆମେ ସକାଳୁ ବାହାରି ସାଙ୍ଗମାନେ ଆଗେ ଗଲୁ ମାର୍କେଟ ମାର୍କେଟରୁ ଦହିବରା ଖାଇଲୁ ଦହିବରା ଖାଇଲା ପରେ ଯାରକା ଗଲୁ ଯାରକା ରେ ଗୋଟେ ସାଙ୍ଗକୁ ଏ ସାଙ୍ଗ ସାଙ୍ଗ ମିଶିକି ଆମେ ତିନି ଜଣ
ତିନି ଜଣ ମିଶକି ଗଲୁ।
ଦେ ହୁଁ ହାଲୋ ଆପଣ ଏଲ୍ଆଇସି କରିଛନ୍ତି? ଏଲ୍ଆଇସି କରୁନାହାନ୍ତି ଆଉ ଏଲ୍ଆଇସି -ଇ ସେଟା ଜୀବନ ବଞ୍ଚାଏ ନା ସରି ସରି ଜୀବନ ପଳେଇ ସାଇଲା ପରେ ପଇସାଟା ମିଳେ ନା ତା ଧେରେ
ହୁଁ ଆପଣଙ୍କ ଆପଣଙ୍କ ଆଡ-ଆଡଭାଇସ ଦେଲେ ଆଉ ଖୁସି ଲାଗିଲ ମତେ।
କରୁଚି ଆଉ ମୋର ଏଇନା ହେଇଗଲାଣି ବଧେ ଦେଢ ଲକ୍ଷ ଖଣ୍ଡେ ମୁଁ ସେଭିଙ୍ଗ କରିସାରିଲିଣି ଏଲ୍ଆଇସି ଥିରେ।
ହଁ ମୁଁ ଚେଷ୍ଟା କରିବି ମୁଁ ବି ଗୋଟେ କରିବି।
ହୁଁ ବେଶୀ କିଛି ନାଇଁ ଆପଣ ଅଧିକା ଆମାଉଣ୍ଟ ଆମଉଣ୍ଟ କାହିଁ ଦେବେ ମାସକୁ ମାତ୍ର ମାତ୍ର ବାରଶହ ଟଙ୍କା କି ପନ୍ଦରଶହ ଟଙ୍କା ଏମିତି ପଡୁଛି ଆପଣ ଦେଇ ବିି ପାରନ୍ତି।
ଆପଣ ଘରେ ଅଛନ୍ତି କି?
ଆଜ୍ଞା
ଆପଣଙ୍କ ଘରେ ଅଛନ୍ତି?
ଆଜ୍ଞା ଆଜ୍ଞା
ହଉ ଠିକ ଅଛି କୁହନ୍ତୁ କଣ କହିବା କୁହନ୍ତୁ।
ମୁଁ ସେଇ ଏଲଆଇସି କଥା ହିଁ ପଚାରୁଥିଲି ବା
ଆଜ୍ଞା ଏଲ ଆଇ ସିରେ ଆପଣ କିଛି ଆଉ କିଛି ଡିଟେଲ ଦଉନାହାନ୍ତି ମୁଁ ଯଦି ମତେ ଇଚ୍ଛା ଭଲ ଲାଗିବ ତାହେଲେ ମୁଁ କରିବି।
ନା ମୁଁ ତ ଏଲଆଇସି ଏଜେଣ୍ଟ ନୁହେଁ ମୁଁ ଆପଣଙ୍କୁ ଖାଲି ଗୋଟେ ସଲାହା ଦେଲି।
ହଁ।
କୁହନ୍ତୁ। କଣ କହିବା ଆଉ କୁହନ୍ତୁ।
ଆଉ ଆପଣ ଆଉ ପାଠ ଶାଠ କଣ ପଢୁଚନ୍ତି ନା ପଢ଼ୁନାହାନ୍ତି?
ହଁ ହଁ ଏବେ ବି ଏ ସି କରୁଚି। ଯିବ
ଯା ସବୁ କିଛି ଠିକ୍ ଅଛି। କଣ କଣ ବିି ବି ଏ ସି?
ବି ଏ ସି କରିଚି।
ଓହୋ, କୋଉଠି? ହଁ ମୋର ହଁ ମୋର ଗା ଗ୍ରାଜୁଏସନ କମ୍ପ୍ଲିଟ୍ ହେଇଗଲାଣି।
ଆଜ୍ଞା।ଆ ଏବେ କଣ ଭାବିଚନ୍ତି ଭବିଷ୍ୟତ କରିବେ ଆଗକୁ?
ନୂଆ ଭବିଷ୍ୟତଟା ଏଟା ଜବ୍ ଫବ ଗୁଡାକ ବାହାରିକି ଡିାଟାନ୍ସରେ ଏମ୍ ବି ଏ କରିବାକୁ ମୋର ଇଚ୍ଛା।
ଏମ ବି ଏ କରିବେ?
ହଁ।
କୋଉ ଇଉନିଭରସିଟିରେ କରିବେ ଭାବିଚନ୍ତି?
ଏମ ବିି ଏ ତ କଉ ଇଏରେ
ହଁ ଆପଣ କୋଉଠି ଘରେ ଅଛନ୍ତି?
ହୁଁ। ମୁଁ ଏବେ ଘରେ ଅଛିିବା ।
ଏ ହଁ । କମ୍ପ୍ୟୁଟର ଆଜ୍ଞା।
କମ୍ପ୍ୟୁଟର କରିଚନ୍ତି ଆପଣ?
ଆପଣ କମ୍ପ୍ୟୁଟର ଉପରେ ରଖ ହବି ରଖନ୍ତି କିଛି? ଆଉ କମ୍ପ୍ୟୁ
ହାଲୋ। ଆପଣ ଲାଇନ କଟୁଛି ହେଲୋ।
ହଁ। କୁହନ୍ତୁ, କୁହନ୍ତୁ।
ପାଟି, ଏ ଓଡିଆଟା ଓଡିଆ ଇଂଲିଶ ପ ଆଜ୍ଞା କୁହନ୍ତୁ କୁହନ୍ତୁ କଣ?
କହୁନାହାନ୍ତି ଆପଣ?
ହୁଁ ଆପଣ କଣ ଏବେ ରୁହନନ୍ତୁ ଟିକେ।
ହାଲୋ ହାଲୋ। ମୋ କଥା ଆପଣଙ୍କୁ ଶୁଭୁନି କି?
ହଁ କୁହନ୍ତୁ, ଆପଣ କୁହନ୍ତୁ କଣ କହୁଚ କୁହନ୍ତୁ କୁହନ୍ତୁ।
ହୁଁ, ମୁଁ କହିଲି ଆପଣ କମ୍ପ୍ୟୁଟର କରଚନ୍ତି?
ଆଜ୍ଞା। କରିଚି।
ହଁ, କମ୍ପ୍ୟୁଟରରେ କଣ କୋଉ କୋର୍ସ କରିଚନ୍ତି? ପୁଲସମ କଣ?
ପୋଷ୍ଟ ଗ୍ରେଜୁଏଟ ଡିପ୍ଲୋମା ଇନ କମ୍ପ୍ୟୁଟର ଆପ୍ଲିକେସନ।
ଓହୋ ଆଉ କେତେ ନଉଥିଲା ମାସ ଵୁ
ମାସକୁ ନଉଥିଲେ ତିନିଶହ ପଚାଶ
ତିନିଶହ ପଚାଶ
ଓହୋ ଆଉ ସବୁ କମ୍ପୁଟର ବିଷୟରେ କଣ କଣ ଯାଆ ଯାନ୍ତି କହୁନାହାନ୍ତି?
କମ୍ପୁଟରୋଟ ଅପରେଟିଂ ସିଷ୍ଟମ ଯୋଉଥିରେ ଆପଣ ଆପଣଙ୍କର
ଶୁଭୁନି ଶୁଭୁନି ଆପଣ ନେଟୱାର୍କ ସ୍ଲୋ ହୋଉଛି।
ମୁଁ ଗୋଟେ ଗୋଟେ ଆପଣଙ୍କୁ ଗୋଟେ ଗୋଟେ ଓଡିଆ ଲୋକ ନାଟ୍ୟ ପରମ୍ପରା ସାର୍ଥକ ରୂପ ଗଣକବି ବୈଷ୍ଣବ ପାଣିଙ୍କର କହୁଛି ଗୋଟେ ଆଜ୍ଞା ହ୍ୟାଲୋ ଶୁଣନ୍ତୁ ଆପଣଙ୍କୁ ଅତୀତ କଳେ ସାହିତ୍ୟର ସମସ୍ତ ବିଭାଗ କାବ୍ୟ ମାଧ୍ୟମରେ ରୂପ ପାଉଥିଲା ନାଟକ କଳା ବା ସାହିତ୍ୟ କାବ୍ୟ ମଧ୍ୟରେ ସବୁଠାରୁ ରମଣୀୟ ଥିଲା ହେତୁ ଯଥାର୍ଥ କୁହାଯାଇଛି କାର୍ବେଣୁ ନାଟକ୍ୟମ୍ ରମ୍ୟମ୍ ନାଟକ ବ୍ୟତୀତ ସାହିତ୍ୟର ଅନ୍ୟ ବିଭାଗ ଅଭିନତ ଯୋଗ୍ୟତା ନଥିବାରୁ ଆଳଙ୍କିତ ମତରେ ଏହା ହିଁ ଦୃଶ୍ୟ କାବ୍ୟ।ଦର୍ଶକଙ୍କୁ ବିମଳ ଆନନ୍ଦ ପ୍ରଦାନ କରିବା ହିଁ ନାଟକର ପ୍ରକୃତ ଧର୍ମ ଗୋଟେ ଜାତିର ଗୌରବବାହକ ଛବି କେବଳ ନାଟକରୁ ମିଳିଥାଏ। ତେଣୁ ଇଂରାଜୀରେ କୁହାଯାଇଛି। ଏ ନେସନ୍ ଇ୍ ନନ୍ ବାଇ ଇଟ୍ସ୍ ହ୍ୟାଲୋ
ଆଜ୍ଞା କୁହନ୍ତୁ ଶୁଣୁଛି ବା
ଆପଣ ସୁବା ହୋଉଛି ତ ଠିକ ସେ?
ଆଜ୍ଞା ଆଜ୍ଞା ଶୁଭା ହଉଛି ଦ ନେସନି ଇଜ
ମଣିଷର ଜୀବନ ସହିତ ନାଟକର ଓତପ୍ରୋତ ଭାବରେ ଜଳିତ ଲ ଲୋକୃ ଅନୁକରଣ ଦ୍ଵାରା ନାଟକ ରଚିତ ହୋଇଥିବା ଦେଶ ଭରତ ମୁନି ସ୍ୱୀକାର କରି କହିଛନ୍ତି। ଲୋକ ବୃତାନୁକରଣ ନାଟ୍ୟ ମ କୃତମ ନାଟକ ଶବ୍ଦଟି ନଟ ଧାତୁର ଉତ୍ପନ୍ନ ଯାହା ଅର୍ଥ ଅନୁକରଣ। ଇଂରାଜୀରେ ଡ୍ରାମା ଶବ୍ଦଟି ମଧ୍ୟ ଗ୍ରୀକ୍ ଡ୍ରାମା ଶବ୍ଦରୁ ଆସିଅଛି। ଏହାର ଅର୍ଥ ମଧ୍ୟ ଅନୁକରଣ ନାଟ୍ୟ ଶାସ୍ତ୍ରରେ ବ୍ରହ୍ମା ଏହାର ସୃଷ୍ଟଟିିକର୍ତ୍ତା ବୋଲି କୁହାଯାଇଛି।ସଂଗ୍ରାମ କ୍ଲାନ୍ତ ଦେବ ମ ଦେବତାଙ୍କୁ ଆନନ୍ଦ ଦେବା ଲକ୍ଷ୍ୟରେ ବେଦର ବ୍ରହ୍ମା ରୋଗ ବେଦରୁ ପାଠ୍ୟ
ହ୍ୟାଲୋ ଆଉ ଆପଣ ଜାଣିଛନ୍ତି ଆମ ବାର ମାସରେ ତେର ପର୍ବ କଣ କଣ?
ନାଇଁ ଜାଣିନି ଆପଣ ଜାଣିଛନ୍ତି ଯଦି କୁହନ୍ତୁ ଆଜ୍ଞା ଆଜ୍ଞା ହ୍ୟାଲୋ ଆଉ କୁହନ୍ତୁ ଆପଣ କୁହନ୍ତୁ ମୁଁ ବି ଶୁଣିବାକୁ ଚାହୁଁଚି କୁହନ୍ତୁ।
ମୁଁ ଗୋଟିଏ ଜାଣିଛି ଦୁର୍ଗା ପୂଜା।
ଆଜ୍ଞା ରଜପର୍ବ ଅଷ୍ଟମୀ କେତେ ପ୍ରକାର ଅଛି ଆପଣ ଓଡିଆ ହେଇକି ଏଇ ଏତିକି ସାଧାରଣ ଜିନିଷ ଜାଣିନଥାନ୍ତି। ହ୍ୟାଲୋ
ଆପଣ ତ ସବୁ ଜାଣିଛନ୍ତି ଆଉ ପୁଣି କହୁଛନ୍ତିି ମୁ କିଛି ଜାଣିନି।
ନା ଆପଣ ଓଡିଆ ହେଇକି ଏତିକି ଜାଣିନାହାନ୍ତି ଆପଣ ଓଡିଆ ହବା ଧିକ୍।
ନା ନା ଆ ଆକଚୁଆଲି ମୁଁ ଥାଇଲାଣ୍ଡରେ ରହୁଥିଲି ନା ଏଇନା ନୂଆ ନୂଆ ଘରକୁ ଆଇଛି।
ହ ମୁଁ ବି ରହୁଥିଲି ଆମେରିକାରେ।
ଓହୋ ଆମେରିକା ରେ ରହି କି ଏତେ ସବୁ ଜ୍ଞାନ।
ଆଜ୍ଞା ନାଇଁ ମୋର ନାଇଁ ମୁଁ ପି ଭାରତରୁ ଓଡିଶାରୁ।
ପିତାମାତା ଓଡିଶାରୁ ତାହେଲେ ତମେ କେମିତି ପଳେଇଲ ତମକୁ ଏଇନା କେତେ ବର୍ଷ?
ମୁଁ ଏଇଟିନ୍ ପ୍ଲସ୍।
ଏଇଟିନ୍ ପ୍ଲସ୍ ମାନେ ପର୍ଟିକୁଲାର କେତେ ଏଜ କୁହ।
ଅ ଅ ଅଠର ଅଠର ବର୍ଷ ତିନି ମାସେ।
ଅଠ ଓହୋ ଅଠର ବର୍ଷ ତିନମାସ ଆଉ ଜନ୍ମ ତାରିଖ କେବେ?
ଆଉ ତମ ଡିଟେଲସ ସବୁ ଦେଇଦେଇ ଆଉ ଆଧାର କାର୍ଡ ଟା ତିଆରି କରିଦବ ଆଉ।
ହଁ ମୁଁ ଆଧାର କାର୍ଡ ହିଁ ତିଆରି କରିପାରେ।ସବୁ କିଛି ସବୁ କିଛି ଆମ କତିରେ ଆଭେଲେବୁଲ ଅଛି। ଡକାୟତ ତୁ। ହୁଁ ଆଉ କଣ କହୁନାହାନ୍ତି।
କୁହନ୍ତୁ ଆଉ ଅଳ୍ପ ସମୟର ମୋର ଧର୍ଯ୍ୟ ସେ
ଆଉ କାଲି ରାତିରେ କଣ ଖାଇଥିଲେ?
ଖାଲି ଖାଇବା ବିଷୟରେ କଥା ହବ ଆଉ କିଛି ନାହିଁ।
ହଁ କହୁନାହାନ୍ତି କାଲି ରାତିରେ କଣ ଖାଇଥିଲେ।
ହାଲୋ ହାଲୋ।
ହାଲୋ ହାଲୋ।
ଆଜ୍ଞା କାଲି ରାତିରେ ଗୋଟେ ସାଙ୍ଗର ତାଙ୍କ ଭଉଣୀଙ୍କ ବାହାରେ ଥିଲା ସେଠିକି ଯାଇଥିଲୁ ଆମେ ସେଠି
ଓହୋ ଆଜ୍ଞା ଆଜ୍ଞା ମୁଁ ବୁଝିଗଲି ବୁଝିଲି ସୋଲାଲ ସୋଲାର ଆମର ଯୋଉ ଏଠି ଯୋଉ ସୋଲାର ସିସ୍ ଉପରେ ଆପଣ କଣ ଜାଣିଛନ୍ତି କୁହନ୍ତୁ।
ସେଥିରେ ମୋର ବିଶେଷ ଜ୍ଞାନ ନାହିଁ ସେ ସି କୋର୍ସ ଉପରେ କି ସେ ସ୍କିଲ ଉପରେ ଆପଣ ଯଦି ଜାଣିଛନ୍ତି କିଛି କୁହନ୍ତୁ।
ହେଲା ଆପଣ ଜାଣିଛନ୍ତି ଯେତେବେଳେ ସୂର୍ଯ୍ୟ ବୁଡିଯାଏ ଗୋଟେ ଚମକିଲା ତାରା ଗୋଟେ ଯୋଉ ଦେଖାଯାଏ ସେଟା କୋଉ ପ୍ଲାନେଟ? ଦୃବତାରା।
ପ୍ଲୁଟୋ ନୁହେ ସେଟା ହଉଛି ବିନସ୍। ଆଜ୍ଞା ତା ଉପରକୁ ତା ଉପରକୁ
ଆପଣଙ୍କ ଆଷ୍ଟ୍ରୋନୋମି ଉପରେ ଭଲ ଜ୍ଞାନ ଅଛି।
ହଁ ମୋର ଟିକେ ଜ୍ଞାନ ଅଛି ସ୍ପେସ୍ ଉପରେ। ହଁ ଆମ ପୃଥିବୀ ଏନା ହଜାର ଅଶୀ କିଲୋମିଟର ରେ ଦୌଡୁଛି ବୁଝିଲେ କି ବୁଲୁଚି। ଆପଣଙ୍କୁ ତମ୍ ଜାଣିଚନ୍ତି।
ଜାଣିନଥିଲି ଆପଣ ଜ୍ଞାନ ଦେଲେ ସେଥିି ପାଇଁ ଖୁସି ଲାଗିଲା।
ହଜାର ଚାଳିଶି ଆଉ ହଜାର ଅଶି।
ହଁ ଏବେ ମୁଁ ବିଦାୟ ନଉଚି ବ କିଛି ସମୟ ପରେ କଥା ହେବା।
ଆଜ୍ଞା ଆଜ୍ଞା ରଖନ୍ତୁ।